ହଁ କଣ କରୁଛ?
ମୁଁ ଏଇପା ମଟର ଆଳୁ ତରକାରୀ ବସେଇକି ବସିଛି ତା ଖାଇ ସେଟା ହେଇସାରିଲା ପରେ ମଟର ଗୁରାକୁ ଟମାଟୋ ପିଆଜ ଦେଇକି ଟିକେ ଭାଜିଲା ଭଳିଆ କରିବି।
ହଁ ଓହୋ ମାନେ ଏଟା କଣ ମସଲା ଦେଇ କରିବେନି କି?
ମସଲା ଦେଇକି କରୁଛି ମଟର ତରକାରୀ ଟା ମସଲା ଦେଇକି କରିବି ଆଉ ମଟର ଯୋଉଟା ଖାଲି ଭ ଯାହା ହେବ ଏଟା ଟମାଟୋ, ପିଆଜ, ମସଲା ଗୁଣ୍ଡ ମସଲା ଗୁଣ୍ଡ ଟମାଟୋ ଦେଇକି ହଁ ଇଏ ଭଜା ଭଲ ପାଆନ୍ତି। ତାପରେ ତରକାରୀ ସେ ଖାଇବେନି ପଛେ ତାଙ୍କର ଭଜା କରିଦବ ସେ ଭଜା ଖାଇଦେବେ ମଟର ଭଜା ତରକାରୀ ଖାଆନ୍ତିନି ଏତେ।
ଆ ରୁଟି
ହଁ ରୁଟି ଆଉ ମଟର ତରକାରୀ ଭଜା।
ହଁ ତମ ତମ ଡେଲି ରୁଟି ହୁଏନା କଣ ରାତିଟା?
ହଁ ଡେଲି ରୁଟି।
ଓହୋ ନା ଆମର ଭାତ ଖାଇବେ। ଆଉ ଆମ ପିଠା ଖାଇମୁ ଆମର ପିଠା କରିଦେଇଛୁ।
ଓହଁ ହଁ ମୁଁ କରିବି ତ ମୁଁ କାଲି କରିବି ପିଠା। ଆଜି ଆଉ ମନ ପଇଲାନି ବ ଚୁରିବା ପାଇଁ ବିରି ଚାଉଳ
ନା ଆମର ସକାଳେ ବତୁରାଇ ଦେଇଥିଲେ। ଗୋଟେ ସଖାଳେ ଖଣ୍ଡେ କରିଥିଲି ଯେ ହେରା ଫୁଲି ନଥିଲା ନା। ବାଗ ଲାଗିଲାନି ସେଥିପାଇଁ ରଖିଦେଇଥିଲୁ ଏଇନା ଭଲ ଫୁଲୁଛି। ନା ସରିନି ଏ ଡାଲି ବସେଇଥିଲି ଆଉ ଆଳୁ ଭର୍ତ୍ତା କରାହବ, ପୁଅଟା ବି ଖାଇନି।
ଓହୋ, ପୁଅ ଏବେ ଖାଦ୍ୟ ଖାଇଲାଣି ବୋଧେ?
ହଁ ଛତୁଆ ଖାଉଛି ବା ଟିକେ ଗାଧୁଆଳେ ଯାହା ତାକୁ ଦଉଛି ସିଝା। ଆଉ ରାତିରେ ଛତୁଆ ଖାଇଦଉଛି ସଖାଳେ ତାର ଦଲିଆ ଖାଉଛି ଆଉ। ଦେଖିକି କରି ଦିଆ ହଉଚି ତାର ଖାଉଛି।
ଅ ହଁ। ଏ ତ ଛୁଆ ତ ଖାଲି ଗରମ କଥା କୁହନି କୁହନି ବର୍ଷା ଡେଲି ବର୍ଷା ଘଡଘଡି ଡେଲି ବର୍ଷା ଘଡଘଡି ଦେଖିଲାଳକୁ ବର୍ଷା ନାହିଁ କି କିଛି ନାହିଁ। ଘଡଘଡି ମାରୁଚି ବର୍ଷା ଉଠ
ହଁ।
ଯୋଉ ଘଡଘଡି କିଛି ପବନ ସେ ପବନକୁ ଘଡ ଘଡି
ହଁ ଆଜିଟା ଆମ ଆଡେ ମେଘ ଉଠେଇନି କିନ୍ତୁ ଗରମଟା ଜୋରେ ହଉଛି।
ନାଇଁ ହେ ଆମ ଆଡ଼େ ଇଆଡ଼େ ନାହିଁ।
ପୁଅ କଣ କରୁଛି ନା କଣ?
ଆଉ ସବୁ କଣ ରୋଷେଇ ସବୁ ଶିଖିଛ?
ମୁଁ ତ ଏ ଏ ମତେ ଯାହା କଲେ ମୁଁ କରିଦେବି ଗୋଟେ ଗୋଟେ ଏନ୍ତି ବେଶୀ କୋଉଟା ଭଲ ଲାଗିବ ନ ଲାଗିବ ମୁଁ ବେଶୀ ଚିକେନ ତା ଟିକେ ଭଲ କରେ।
ଅ ହଁ ଆଉ ସେଇଟା କେମିତି କଣ କର ଯାହା କୁହନି?
ଚିକେନ ଧର ଯେମିତି ପିଆଜ ଭାଜିବ ଅଦା ରସୁଣଙ୍କୁ ଥରେ ଥରେ ଛେଚିକି ପକାଏ ମୋ ଶ୍ୱଶୁର କୁହନ୍ତି ଅଦା ରସୁଣ ଛେଚିକି କଲେ ଭଲ ଲାଗିବ ଆଗେ ପିଆଜ ଟା ଭାଜି ହେଇଯିବ ତାପରେ ଚିକେନ ଟା ପକେଇବ ଚିକେନ ଟିକେ ଭାଜିଲା ଭଳିଆ ହେଲେ ପରେ ତାକୁ ଅଦା ରସୁଣ ଣ ଛେଚିକି ଯଦି ଇଏ ରଖିଥିବ ଅଦା ରସୁଣ ଲଙ୍କା ଛେଚିକି ରଖିଥିବ ପକେଇବ ତାକୁ ପୁରା ଏମିତି ଭାଜିବ ଭାଜିବ ବହୁତ ସମୟ ନାଲି ପଇଲା ପର୍ଯ୍ୟନ୍ତ ତାପରେ ଟମାଟୋ ପକେଇବ। ସେ ଟମାଟୋ ପକେଇ ଦେଇକି ଘୋଡେଇ ଦବ। ଘୋଡେଇ ଦେଲେ ସେ ସେଇ ଟମାଟୋ ପାଣିରେ ଚିକେନ ଟା ଟିକେ ସିଝ ଝିଲା ଭଳିଆ ହେଇଗଲେ ତାପରେ ତାକୁ ହଁ ମସଲା ଗୁଣ୍ଡ ସବୁ ପକେଇକି ସିଝେଇ ଦେଇଥିବ ନା ଆ ସିଏ ଟିକେ ହେଇ ସାଇଲା ପ ପରେ ଭଲରେ ନାଲି ପଡିଗଲା ପରେ ତାକୁ ପାଣି ଟିକେ ଟିକେ ଦେଇକି କଷିବ ଆଉ
ମାନେ ଟେଷ୍ଟି ଲାଗେ ନା ଏମିତି? ଟିକେ ଖାଲି ଗୋଟା ମସଲା ଛେଚିକି ପକେଇବେ
ହଁ ସେନ୍ତି ଛେଚିକି ପକେଇଲେ ଭଲ ଲାଗେ ଏ ତ ମୁଁ ତ ଅଧା ଟାଇମ୍ ଏମତି କଲେ ସେ ଭଲ ଲାଗେ। ଶ୍ଵଶୁର ଥରେ ବତେଇଥିଲେ ମୁଁ କରିଥିଲି ନା ବହଳିଆ ଝୋଳ ହୁଏ ନା ଛେଚିକି ରସ୍ ଅଦା ରସୁଣ ପକେଇଲେ ସେଠୁ ସେ ତା ବାସ୍ନା ଟା ଟିକେ ଭଲ ବାଲା ଦିଏ। ଆଲୋ ଆସେ।
ହୁଁ ନାଁ ଜଣିଚନ୍ତି ତ ଗୋଟେ ମାନେ ମସଲା ଦେଇକି ତା ସାଙ୍ଗେ ରସୁଣ ଗୋଟେ ପକେଇକି ହେଲା।
ହଁ ପକାନ୍ତି ସେନ୍ତି ରସୁଣ ବି ଗୋଟା ରସୁଣ ବି ପକେଇ ଦିଅନ୍ତି। ଆଉ ଥରେ ଥରେ ମୁଁ କରିଦିଏ ଟମାଟ ପ ଆଗେ ପିଆଜ ଭାଜେ ତାପରେ ଟମାଟକୁ ପକାଏ ମସଲାକୁ ପକାଏ। ମସଲାଟା ଭଲରେ ପୁରା କଷି ହେଇ ସାରିଲା ପରେ ମସଲା ଗନ୍ଧ ଯାଇସାରିଲା ପରେ ମୁଁ ଏଇ ଚିକେନେ ଆଳୁ ପ କେଇକି କଷେ କଷା ସଇଲା ପରେ ଟିକେ ପାଣି ଦେଇଦେବି ଆଉ।
ହଁ ହଁ।
ଶଶୁର ଏନ୍ତି ବତେଇଥିଲେ ଥରେ କହିଲେ ଏନ୍ତି କର ଦେଖିବୁ ଭଲ ଲାଗିବ ଅଦା ରସୁଣ ଛେଚିକି ପକା। ମୁଁ ଅଦା ରସୁଣ ଛେଚିକି କରେ ଆମ ହଁ ଦିଅର ନ ଜଣେ ଆଇଲେ ସିଏ ବି ସେମତି କରନ୍ତି ଅଦା ରସୁଣ ଛେଚିକି କରିବେ।
ହୁଁ ଟେଷ୍ଟୀ ଲାଗେ ତାହାଲେ? ହୁଁ ଆମେ ଆମର ମସଲା ଗ୍ରାଇଣ୍ଡିଙ୍ଗ୍ କରିକିନା କ
ହଁ ମୁଁ ବି ଥରେ ଥରେ ମସଲା ଗ୍ରାଇଣ୍ଡିଂ କରି କରେ।
ସେଟା ଟିକେ ଅଲଗା ଲାଗେ ସେଇ ଟେଷ୍ଟ୍ ଟା ଆଉ ଏଟା
ଆଲାଗେ। ତମର ଆଜି ରୋଷେଇ କଣ ହେବ ରାତିରେ ପିଠା ଆଉ କଣ? ପିଠା ଆଉ କଣ ତରକାରୀ ହବ ଆଜି?
ଆମର ଡାଲିି ଆଉ ଆଳୁ ଭ ତାର କରି ଦେଇଚି ଇ କ୍ଷୀର ନାଁ ରୋଷେଇ ସରିନି କରିମି ତାରେ ପୁଅଟା ବି ଖାଇନେଇ ତାକୁ ଖୋଇଦେମି।
ହଁ ହଁ।
କରିମି ଆଉ ତାରେ ଗରମଟା ବି ଆଜି
ଗରମ କୁହନି କୁହନି ଏ ସି ବି କିଛି କାମ କରୁନି ଏ ସି କଣ ଏତେ ଜୋରେ ଥଣ୍ଡା ଦଉଚି?
ଟିକେ ଛାଡ଼ୁନି ସେ ଫ୍ୟାନ୍ ପାଖରୁ ବି ଉଠିତେ ଇଚ୍ଛା ହୋଉନେଇ।
ନାଇଁ ଗରମ ଲାଗୁଚି ତ ଜୋରେ।
ଆଉ
ଆଉ ତମ ପୁଅ ସିଏ ଭାଇ ଦି ଭାଇ ଆଙ୍କ ପୁରା ମାଡ଼ ବୋଳ।
ହଁ। ନାଁ ପୁଅ ତାର ଖେଳୁ ଠିଏ ସିଏ ଏଇନା ଖେଳିବ ବଡ଼ ପୁଅ ତାର ପାଠ ପଢ଼ୁଛି। ହୁଁ।
ମାଟ୍ରିକ ପ
ସିଏ ତାକୁ ବା ପଢ଼େଇ ଦୋଉନେଇ ଯାଉଚି ତା ପହି ଚିରଦେ ଖାତା ଚିରଦେ ଏମିତି କରୁଚି ତାକୁ।
ଏ ଛୁଆ ଦିଟା ଆଙ୍କ ନାଁ କଡ଼ନା ମୁଁ ମଦେଇ ଦେଇଚି। ଛୁଆଙ୍କ ପାଖରେ ଜଣେ ଆସିକି ବସିବନେଇ ଦି ଜଣଆ ଙ୍କ ବାହରେ ବଇଚନି ଛୁଆକୁ ଛାଡ଼ି ଦେଇକି ସିଏ ଓ ପିଟି ଦେଲା କଣ୍ଟେ ଧରିକି।
ଏ ନାଁ।
ଗଦେଇ ଦେଇଚି ଖେଳନା ହେ ଖେଳିବ ଗଦେଇଦେଲି। ସିଏ ଏକୁଟିଆ ଖେଳୁଥୁଲା। ଇଏ ତା ସାଙ୍ଗରେ ଯେମିତି ଖେଳିଲା କୋଉଥିରେ ଗୋଟେ ପିଟିଦେଲା ମୁଣ୍ଡଟାକୁ। ନାଇଁ ଶୁଣୁ କାନ୍ଦେନା କାନ୍ଦେନା।
ନା ନାନୀ କି?
ସେ ଅଛନ୍ତି ସେ ଯାଇଁକି ଶା-ଶାଶୁ ବହୁ ଦି ଜଣ ଯାଙ୍କ। ବସିଚନ୍ତି ବୁ-ବୁ ବାହାରେ। ତମ ପୁଅ ଚଗଲା ନା ଚଗଲା ନୁହଁ?
କହନା ଛୁଆ ଯାହା ହଉଚନ୍ତି ଛୁଆ ଛୁଆରେ ବଡ ଲୋକ ଙ୍କର ଝଗଡ଼ା।
ଆଜି ପା କହୁଥିଲୁ ସିଏ ତାର ଦୁକାନ କୁଆଡେ ପଳେଇଲେ ନା କଣ ତାକୁ ଆଉ ଅନେଇବେ ସିଏ ଆଉ ଉପର ଘରକୁ ଆସିକି ମାନେ ବାଥରୁମ୍ ରେ ପସିକି ପାଣି ହେଲା ମୁଁ ସିଆଡେ ମୁଣ୍ଡ ଟାକୁ ପଢଉଚନ୍ତି ବଉ ଆସିକି କହିଲେ ପୁଅ ମୁଁ କହିଲି ତମ୍ ପାଖରେ ଥିଲା। ଦେଖେ ଦେଖେ ଆସିକି ଉପର ଘରେ। ସେ ଏଇନା ଚଗଲା ହେଲା ତାକୁ ମଣ୍ଡପ ଆଡେ ନେଲି ବୁଲେଇଲି।
ଯେଦି ଗୋଡ ଫୋଡ ଖସି ଯାଇଥାନ୍ତା?
ହଁ ପା ସେ ସେଡିରେ ପଳଉଚି ନାକେ ଚଢିକି ନା।
ତାକୁ ଟିକେ ଜଗିବ ସେ ଛୋଟ ଛୁଆ ହେଇ ବା ଏକୁଟିଆ ଏକୁଟିଆ ପଳେଇ ଆଉଚନ୍ତି ଉପର ଘରକୁ।
ଆଗୁରୁ ଥିଲା ପଳଉ ଥିଲା ଟିକିଏ ଇଏ ଏଇନା ଚାଲିଲା ନା ସେ ବାଡା ଧରିକିନା ପଳେଇଆସୁଚି।
ତ-ଗଡି ପଡିବ ଯଦି ପଛ ସେ ମୁଣ୍ଡ କଣ୍ ହବ ସେ ଛୋଟ ଛୁଆ। ବେଶୀ ବାଥରୁମ୍ କୁ ଡର ଗୋଡ ଫୋଡ ଖସିଯାଏ ନା।
ନାଁ ସେ ଟୋଟାଲି ଆସେନି ବାଥରୁମ୍ କୁ କଣ୍ କେଜାଣି ଦି ଦିନି ହେଲାଣି ସେ ବାଥରୁମ୍ କୁ ପଳେଇଆଉଚି। ଆଜି ତାର ଡେଟଲ୍ ସର୍ଫ ପକେଇ ପାଣି ଢାଲି ଦେଇଥିଲି ମାନେ ବାଲ୍ଟି ରେ ପୁରା ହେଇ ପାଣି ଅଛି କାଲିଠୁ। ସିଏ ଆସି ସେଇ ପାଣିରେ ପହଁ
ହାଁ- ହାଁ। ସେଟା ସେ ଗରମ୍ ପ୍ରବଳ ହଉଚି ଛାତ ଉପରେ ବସିିଚି ଜୀବନ ଛାଡ଼ି ଯାଉଚି ଯଉ ଗରମ।
ପୁଅ ଟାକୁ ଆଣିଲ ନା?
ପୁଅ ଟାକୁ ହଁ ଏଇ ଉପର ଘରୁ ଆଇଁଲି ହାରି ଜଣେ ଝିଅ ଭଡାରେ ରହୁଚନ୍ତି ଆମ ଉପର ଘରରେ ଯେ ତାଙ୍କ ପାଖ ହଉ ଆଇଁଲି ଭାରି।
ପେଲୁ ଦେଉଚି ମାରୁଚି ଯାହା ଧରୁଚି ପିଟି ଦେଉଚି। କଣ ଗୋଟେ ଧରିଥିଲା ପିଟି ଦେଲା ଯେ ମୋ ପୁଅ ପୁରା ଆଁ କରିକି ରହିଲା। କହୁଚି ମାମ ମୁଣ୍ଡ ପୋଡୁଚି। କୋଉଥିରେ କେଜାଣି ବାଡେଇଲା।
ହୁଁ। ଦେଖିଦବ ତମେ କଣ ହେଇଚି କଣ ନାଇଁ।
ଛୁଆ କୁ ଟିକେ ଅନେଇବାକୁ ପଡିବ ଛୋଟ ଛୁଆ ଖାଇବାକୁ ଯୋଉ ଯିଦି କରୁଛନ୍ତି ଖାଇ ଖାଦ୍ୟ ଖାଉନାହାନ୍ତି ଖାଲି ଇଆଡୁ ହିୟାଡୁ ଖାଇବା ଖାଉଚନ୍ତି। ଦେହ ଡକ୍ଟର ମୂଳରୁ ମନା କରୁଚି ବାହାର ଖାଇବା ଦବନି।
ସେଇଆ ପା। ସେତ ତାହାର ବାହାର ଖାଦ୍ୟ ଖାଇଥିବ। ଥଣ୍ଡା ତ ପିଉଚି ନା।
ଥଣ୍ଡା କୁରୁକୁରି ଡେଲି। ଘରେ ଷ୍ଟ୍ରକ ଆଣିକି ରଖାହଉଚି। କୁରୁକୁରି କହିଲାଠୁ ଘରେ ଗେଜେ ଗେଜେ ହଉଛନ୍ତି କିଏ ଶୁଣୁଚି।
ମୂଳୁରୁ ଡକ୍ଟର ମନା କରିଚି। ଏବେ ଥଣ୍ଡା ମାଗିଲେ ମୁଁ ତାକୁ ଲେମ୍ବୁ ପାଣି ଦେଇଦଉଚି।
ଲେମ୍ୱୁ ପାଣି ଦେଇ ଦଉଚି ଯେ ସେ ତାଙ୍କର ପିଇ ଦଉଚି ଲେମ୍ବୁ ପାଣି ଥଣ୍ଡା କହିକି ଲେମ୍ବୁ ପାଣି ଛୁଆକୁ ଧରେଇଦେବା କଥା ଆଉ।
ହଁ ତାପରେ ଗରମ ଟା ବି ହଉଚି ଛୁଆ କଣ ସମ୍ହାଲିହେବେ ହେଇଥିରେ।
ହଉ ମୁଁ ଯାଉଚି ରୁଟି କରିବି ଆଉ ରଖୁଚି ଆଁ।
ହଁ ହଁ।
ହଉ।